ହଁ।
ଆରେ ତୁମେ ଏବେ ଫ୍ରି ଅଛ?
ହଁ ହଁ ଫ୍ରି ଅଛି।
ଆଚ୍ଛା ମୁଁ ତୁମ ସାଙ୍ଗରେ ଟିକେ ଡିସ୍କସନ୍ କରିଥାନ୍ତି ମୋ ଲାଇଭ୍ ବିଷୟରେ ଆଜ୍ଞା?
ଆଛା ତମେ ପରା ପଢୁଥିଲ ଆର୍ଟ୍ସ କଣ ହେଲା?
ହଁ ମୁଁ ଏଇ ଆଟ୍ସ ପ୍ଲସ୍ ଟୁ ଏକ୍ଜାମ ଦେଇକି ଏବେ ଘରେ ବସିଛି। ଏବେ ମୁଁ ନ୍ୟୁଜରେ ଦେଖିଲି ଏଆଇ ସଫ୍ଟୱେୟାର ମିଶ୍ର ଏଆଇ କିସ ଆମ ଜବ୍ ଖାଇଯିବ ମୁଁ ଦେଖୁଥିଲି ଏହି ବିଷୟରେ
ଏ ଆଇ ଜବ କାହାରି ଖାଇବନି ଏ ଆଇଟା ଗୋଟେ ହଉଛି ଏମିତି କୋର୍ସ ଯେଟା ଆମଜି ଜୀବନକୁୁ ବହୁତ ସରଳ ବନେଇଦବ ବୁଝିପାରିଲ ଯେ କାମ ଅ ହଁ ଜେ କାମ ସବୁ ଆପଣ କରୁଥିଲେ ସବୁ ବଡ ବଡକା ପେମେଣ୍ଟ ଦେଇକି ସବୁ ବଡ ବଡକା କା ଏପୃ ବା ଯାହାବି କାମ ହଉ ଆପଣ ଗୋଟେ ଫଟୋ ଡିଜାଇନ କରୁଥିଲେ ଦୋକାନ ଯାଉଥିଲେ ଇଏ କରୁଥିଲେ ଏଇଛୁଙ୍ଗା ଏତେ ସହଜ କରିଦେଇଛି ଏଆଇ ଯାହା ଦ୍ଵାରା ଆପଣ ନିଜେ ନିଜେ ସବୁ କରିପାରିବେ।
ଆଚ୍ଛା ଠିକ ଅଛି ମୁଁ ବୁଝିପାରିଲି ଆଚ୍ଛା ମୁଁ ଗୋଟେ କଥା ଜାଣିବାକୁ ଏ ଜାଏଁ ଯଦି ଏ ଆଇ ଆମ ଜବ୍ ଖାଉନି ତାହେଲେ ଏ ଆଇ ଆମକୁ ତ ଜବ୍ ଦେଇପାରିବ?
ନିହାତି ନିହାତି ଦେଖ ଆପଣ ଏଇସୟ ପ୍ଲସ ଟୁ କଲେ
ହଁ।
ପ୍ଲସ ଟୁ କରିକି ଏଇ ଠୁଙ୍କା ଦେଖିବେ ମାର୍କେଟ କୁ ନୂଆ ନୂଆ ଏଆଇ ସବୁ ଜବ ଆସୁଛି। ଏଇ ଯୋଉ ମାନେ ଆପଣଙ୍କୁ ଏଇ ଶିଖିବା ପାଇଁ ପଡିବ ବେଶୀ କଥା ଏ ଆଇ ଆପଣ ଯଦି ଶି କରିବେ ଏଇ ଜବ ଆପଣ କରିପାରିବେ ଏଇ କୋ ଅଛି ଏ ଦେଖନ୍ତୁ ଆପଣ ମାରୁ ଏ ସବୁ କୋର୍ସ ବାହାର କ ଜିନିଷଟା ହଉଛି ଏ ଆଇ ଯଦି ଆପଣ ଛୁଆ ମୋ ଅନୁସାରେ ପଢୁଚି ଗ୍ରାଜୁଏସନ ମୁଁ ତ ଛାଡିକି ଆଉ ଯାଇପାରିବିନି ଯେହେତୁ ମୁଁ ବହୁତ ଟଙ୍କା ସାରି ସାରିଲିଣି ଗୋଟେ ବର୍ଷ ଅଛି, ମୁଁ ଆପଣଙ୍କୁ କେନ କହୁଛି ଏଇଟାଯଦି ଆପଣ ନିଶ୍ଚୟ କରିଦେବେ ତାହେଲେ ଆଗାମୀ ଯେ ପାଞ୍ଚ ବର୍ଷ ଦଶ ବିନ୍ଦେ ବିନ୍ଧେରେ ଏ ଆଇ ଆପଣ ଦେଖିବେ ସବୁ ଅଫିସ ତାର। ସବୁ ଅଫିସ ବ୍ୟାଙ୍କ ପାଖରୁ ଆରମ୍ଭ କରିକି ପୋଷ୍ଟ ଅଫିସ ଯାଏ ସବୁ ଜାଗାରେ ଏ ଆଇ ଦେଖିବ। କାମ କରେ ଆପଣ ସେତେବେଳେ ଯେତେବେଳେ ଇଣ୍ଟରଭ୍ୟୁ ହବ ବା ଆ ପରୀକ୍ଷା ହବ ଦେଖିବେ ଏଆଇ ର କ୍ୱସଚିନ୍ ଆସିବ। ସେଇ ଟାଇମ ରେ ଆପଣ ଜାଣିପାରିବେ ଯେ ଏ ଆଇ ର ମୂଲ୍ୟ ଟା କେତେ?
ଆଚ୍ଛା ଠିକ୍ ଅଛି ଆଚ୍ଛା ମୁଁ ସାଗର ଆମରି ସାଗର ଙ୍କୁ ପଚାରୁଥିଲି ଯେ ଏଆଇ ର କିଛି କିଛି ଜବ୍ ଇଣ୍ଟରଭ୍ୟୁ ଅଛି ସେ ମତେ କହିଥିଲେ ଡାଟା ଏନାଲାଇସ୍ ଡାଟା ଏନଲିଟିକ କମ୍ପ୍ୟୁଟର ଏ ଏନାଲାଇସ୍ଡ ମତେ ବହୁତ ଗୁଡ଼ା କିଛି ଜବ କଥା କହିଲେ ସିଏ। ଆଚ୍ଛା ମୁଁ ୟା ଭିତରେ ଥିରୁ ଏଇଟା ପଢିିନେ ମୋ ପାଇଁ ସେଟା ସହୋଯୋଗ ହବ କି ଠିକ ହବ ମୁଁ ମୋର ଗ୍ରୋଥ ପାଇଁ ଟିକେ ମତେ କହିଲେ
ନିହାତି, ନିହାତି। ଏ ଆଇ ଦେଖନ୍ ଆପଣ ଏଆଇ ଭିତରେ ଯାହା ଯାହା କହିଲେ ସେଇଗା ସବୁ ଅଛି। ତା ବ୍ୟତୀତ ଆହୁରି ସେଟା ଡିଜିଟାଲ ମାର୍କେଟିଙ୍ଗ ଗୋଟେ ଅଛି ଏ ଆଇ ଦ୍ଵାରା ଆପଣ ଏପ୍ ତିଆରି କରିପାରିବେ, ଯେ ଆପଣ ଯେତେ ସବୁ ମୋବାଇ ରେ ଏପ ଚଲାଉଛନ ଏପ ତିଆରି କରିପାରିବେ। ଏଇ ଦ୍ଵାରା ଆହୁରି ବହୁତ କିଛି ଫଟୋ ଯେତେ ସବୁ ଫଟୋ ଆପଣ ଦେଖିବେ ଆପଣ ଗୋଟେ କମ୍ପ୍ୟୁଟର ଦୋକାନ କୁ ଯିବେ ଫଟୋ ଆପ
ଆଚ୍ଛା ଠିକ ଅଛି, ମୁଁ ଟିକେ ପରେ ଟିକେ ଫୋନ କରୁଛି ମୋ ଦିଦି ଟିକେ ଫୋନ କରୁଛି।
ଠିକ ଅଛି ଆପଣଙ୍କୁ
ହାଲୋ, ହାଲୋ, ହଁ ସାଙ୍ଗ, ହଁ ମୁଁ କହୁ ମୁଁ କହୁଥିଲି ଯେ ଏଆଇରେ ଦେଖ ଆପଣ ଗୋଟେ ଫୋଟୋ ଆପଣ ତିଆରି କରିବେ ଗୋଟେ କମ୍ପ୍ୟୁଟର ଦୋକାନ ଯାଇକି କେତେ ପଇସା ସେ ନଉଛନ୍?
ସିଏ ନିହାତି ଆମ ପାଖରୁ ଷାଠିଏରୁ ସତୁରି ଟଙ୍କା ନଉଛନ୍ତି।
ଷାଠିଏ ସତୁରୀ ଟଙ୍କା ଭଲ କି ଗୋଟେ ପ୍ରିଣ୍ଟ ଆଉଟ କାଢିକି ଦେବେ ସେଇ ଟଙ୍କା ଟା ଆପଣ। ଏଆଇ ର ଆପଣ ତ ଏଇଛନ ନୂଆ ବାହାରଛି ଆପଣ ଜାଣିଥିବେ ନା ଜାଣିନି ମୁଁ ଜାଣିନି, ମୁଁ କିନ୍ତୁ ତ ଏ ନୂଆ ବାହାରିନି। ମୁଁ ନିଜେ ଅନୁଭବ କରୁଛି, ମୁଁ ନିଜେ କରିଛିି ବି ସେଇ ଫଟୋଟା ଆପଣ ଫ୍ରିରେ ତିଆରି କରିପାରିବେ। ଖାଲି ମୋବାଇଲ ଦ୍ଵାରା ଏଆଇ କୁ ଦେଲେ ଯେ ମତେ ଏଇ ଫଟୋର ମୋର ଆର ମାନେ କ୍ଲିୟର ଚେହେରା ଦରକାର ମୋର, ସଫା ବ୍ୟାକଗ୍ରାଉଣ୍ଡ ଦରକାର ଟିକେ ମୁହ ଟା ଟିକେ ହାଣ୍ଡସମ ଲାଗୁଥିବ, ଆପଣ ଖାଲି ଲେଖିକି ଦେବେ ସେଠି ଦେଖିବେ ଏଇ ତାକୁ ଏମି ଏମିତି ଭାବରେ ତିଆରି କରିଦବ ଆପଣ ଜାଣି ପାରିବେନି ଯେ ମାନେ ଏ ଫଟୋଟା ମାନେ ପ୍ରଫେସନାଲ ଗୋଟେ ତିଆରି କିଛି କରିଛି
ଆଚ୍ଛା ମୁଁ ସେଇଥିପାଇଁ ଭାବେ ଆଜିିକାଲି କା ଇନଷ୍ଟାଗ୍ରାମ ଯୁଗରେ କେତେ ସୁନ୍ଦର ସୁନ୍ଦର ନୁକ ମାନେ ଫୋଟୋ ଉଠାନ୍ତି ଆଉ ଇନସଷ୍ଟାଗ୍ରାମ ରେ ଯେମିତି ମୁଁ ଦେଖିଛି। ଆଜି କାଳିକା ୟେ ଗେମଳିଆଟ ସେଠାରେ ସେମାନେ ପ୍ରୋଣ୍ ଗୋଟେ ଗୋଟେ ପକଉଛନ୍ତି ଏବଂ ସେମାନେ ବହୁତ ସୁନ୍ଦର କାର୍ଟୁନ ଫଟୋ ନା ତିଆରି କରୁଛନ୍ତି।
ହଁ
ମୁଁ ଆଜି ପର୍ଯ୍ୟନ୍ତ ମୁଁ ଏଇଟା ଜାଣିଥିଲିିନି ମୁଁ ଏଇଥର ତ ଦେଖି ଟ୍ରାଏ କରିବି ଆଜ୍ଞା ଆପଣଙ୍କ କଥା ଶୁଣିକି ମୁ।
ହଁ ନିହାତି ଭାବରେ ସେଇ ଯେ ଆପଣ ଯେ କହୁଥିଲେ ଯେତେ ସବୁ କାର୍ଟୁନ ଭିଡିଓ ଏକା ସେକା ସବୁ ଇଏ ଏଇ ତିଆରି ହଉଛି, ମୁଁ ବି ମୋ ସାଙ୍ଗ ଜଣେ ଅଛି ସିଏ ଏଇ ୟୁଟ୍ୟୁବ ଚ୍ୟାନେଲରୁ ଇନକମ୍ କରୁ ଯଉଁ ମାସକୁ ପଚିଶ ରୁ ତିରିଶ ହଜାର ଖାଲି ସେ କିସ କରନ୍ ଏଇ ଗୋଟେ ସେଇଠୁ ୱେବସାଇଟ ସେ ଯାନ ସେଇନା ଯେତେ ସବୁ କାର୍ଟୁନ ଆପୁନ ଆପଣ ଦେଖୁଛନ୍ତି ଦେଖିଥିବେ ଛୋଟିଆ ମୋଟିଆ କାର୍ଟୁନ ଭିଡିଓ ଖାଲି। ଏଇ ହସୁଥିବେ ଇଏ କରୁଥିବେ ମାନେ ସବୁ ମଜା ମଜା କଥା କୁହନ ସେଇ ଟାଇପ୍ ର ସେ ଭିଡିଓ ଖଲି ଯାହା ଛାଡ଼ ୟୁଟ୍ୟୁବ ଇନଷ୍ଟାଗ୍ରାମ ଫେସବୁକ ଏଇ ତିନିଟା ରେ ଛାଡ ଏ ତିନିଟା ରୁ ତାଙ୍କ ଫ୍ଲୋର ସବୁ କଟେଇ କଟେଇ ଛୁଆଗ ଦେକ ସବୁ ଛୋଟ ଛୋଟ କଥା ଇଏ ତାଙ୍କ ସବୁ ଲୋର ସବ ମୁ ଦେଖିଛି ସବୁ ଗୋଟିଏ ଗୋଟିଏ ଛୁଆଗା, ତାଙ୍କ ବାପା ମା ମୋବାଇଲ ରେ ସେମିତି ଦେଖନ ସେଇମାନେ ଯେ ଦେଖୁଛନ ଲାଇଭ୍ ସଶକ୍ରାଇବ୍ ସବୁ କରୁଛ, ସଶକ୍ରାଇବ୍ କଲେନା ତାଙ୍କ ମାସ ଖାଲି ପେମେଣ୍ଟ ଆସୁଛି ୟୁଟ୍ୟୁବ୍ ରୁ ପଚିଶ ହଜାର। ତାହେଲେ ତ ମୁଁ ଇନଷ୍ଟାଗ୍ରାମ ଫେସବୁକରୁ ଧରିନି ସେ ଖାଲି ଆମର ସାଙ୍ଗସେ ଭାଇ ଅଛନ ସେ ଖାଲି ବୋ ବସି ବସି ଇନକମ୍ କରୁଛନ୍ ମତେ କୋଉଥିଲେ ଥରେ କଇଲେ କିଛି ଆପଣ ଖାଲି ଡେଲି ଦି ଘଣ୍ଟା ଦିନକୁ ହବେ ସମ ସମୟ ଦିଅନ୍ ତମର ମାସକୁ ଇନକମ୍ ହୋଉଚି ଚି ପଚାଶ ରୁ ପଞ୍ଚାବନ ହଜାର ହେଇଯାଉଛି। ଆହୁରି ତ ବାଣ୍ଡ୍ ପ୍ରମୋସନ ଅଛି ଅଲଗାସା।
ଆଚ୍ଛା ସା ଆଚ୍ଛା ସାଙ୍ଗ ମୁଁ ଏଇ କଥା ତ ଜାଣିଥିଲିିନି ଆଜ୍ଞା ତୁମରି କ ଥା ଜାଣି ମୁଁ ଜାଣିଲି ଆଚ୍ଛା ୟୁଟ୍ୟୁବରେ ଏତେ ଅନାଣି ଅନିଙ୍ଗ ହେବବୋଲି ଜଷ୍ଟ ସେଟା ମୁଁ ୟୁଟ୍ୟୁବର ଆଜ୍ଞା ମୋର ଗୋଟେ ଚ୍ୟାନେଲ ଥିଲା ଆଗୁରୁ କିନ୍ତୁ ସେଟା ମନି ଟେଜ୍ ଆଜ୍ଞା ହେଇଥିଲା ନିସାଟା ତ ମୁଁ ସେଟା ମନି ଷ୍ଟାଇଜ୍ କେମିତି କରିପାରିବି ମତେ କେମିତି ପେମେଣ୍ଟ ଟା ରିସିଭ୍ ହବ ଇ ୟୁଟୁବ ଦ୍ୱାରା। ୟୁଟ୍ୟୁବୁର ତ ଆପଣ ଜାଣିଛନ୍ତି ଏବେ ଡଲରର ସେ ପେମେଣ୍ଟ କରୁଚି ଡଲର ତ ଆମ କରେନ୍ସି ନିଏ। ତ ମୁଁ ସେଟା କେମିତି ସେଟା କନଭର୍ଟ କରି କରିବି ଇଣ୍ଡିଆନ କରେଯିସ୍ ସେଟା ମତେ ଟିକେ ଯୋଗାଯୋଗ କରିକି ଟିକେ ଭଲସେ କହିଦେଇଥାନ୍ତେ ମୁଁ ଇଟା ପାଇଁ ଭଲ ଜାଣି ପାରିଥାନ୍ତି ଆଜ୍ଞା।
ନିହାତି ନିହାତି ଆ ଦେଖନ୍ତୁ ଡଲରରୁ ପଇସା ମିଳେ। ସେଟା ଆମର ଇଣ୍ଡିଆ ରୁପିସ ଯଦି କନଭଟ ହେଇକି ଆସେ ବୁଝିଗଲେ କିନ୍ତୁ ଆପଣ ଯେଉଟା କହୁଚନ୍ ଆପଣ ଅଟୋମେଟେକି ହୁଏନି। ଆପଣଙ୍କୁ କଣ୍ଟିନିୟସ୍ ମାନେ ସବୁ ଦିନ ଭିଡିଓ କରିବାକୁ ପଡିବ। ସବୁଦିନ ଭିଡିଓ କରିବା ଦ୍ଵାରା କଣ ହବ ଯେ ଆପଣଙ୍କର ଯେ ସେସବୁ ଚ୍ୟାନେଲର ସସ କ୍ରିପସନ ବା ଯେତେ ସବୁ ଲୋକ ଆପଣଙ୍କୁ ସବୁ ଦେଖୁଛନ୍ତି ସେମାନେ କଣ କରିବେ ଆପଣଙ୍କୁ ଅଧିକ ମାତ୍ରାରେ ଭିଡିଓ ପକେଇଲେ ଅଧିକ ମାତ୍ରାରେ ଯେତେ ଲୋକ ଦେଖିବେ ଆ ଆପଣଙ୍କ ଫଲୋର୍ସ ବଢିବ ଯେତେ ଲୋକ ଅଧିକ ଆପଣଙ୍କୁ ଫଲୋ କରିବେ ତାପରେ ଯାଇକି ଆପଣ ଚେନାଲ ମନି ଟାଇଜ ହେଇଯିବ ଲକ୍ଷେ ଆପଣଙ୍କ ଯଦି ଗୋଟେ ଲୋକ ଆଁ ଲୋକ ସସ ଶସକ୍ରାଇବ ଆପଣଙ୍କ ଚ୍ୟାନେଲକୁ କଲେ ଲାଇକ୍ କଲେ ସେୟାର କଲେ ଲକ୍ଷ ପାରିଗଲା ଲକ୍ଷ ବି ଆପଣ ଧରିଦେବେ ଯଦି ମେ ଆପଣଙ୍କ ଚ୍ୟାନେଲ ଅଟମେଟିକି ମନିଟାଇଯ ହେଇଯିବ ଆଉ ଆପଣଙ୍କ ଇୟୁଟୁବ୍ ରୁ ପେମେଣ୍ଟେ ମିଳିବାକୁ ଲାଗି
ଆଚ୍ଛା ଠିକ୍ ଅଛି ମୁଁ ଏବେ ବୁଝିପାରିଲି ଆଜ୍ଞା ଧନ୍ୟବାଦ ଆପଣଙ୍କ ଏତେ ଯୋଗାଯୋଗ କରିବା ପାଇଁ ଆଛା ତୁମେ ଏବେ କଣ ଏ ଆଇ କୋର୍ସରେ ନେବାକୁ ଚାହୁଁଛ କି ମତେ ତାର ଟିକେ କୁହନା ଟିକେ।
ଏ ଆଇ କୋର୍ସଟା ଯଦି ତମେ କରିବ ମୋ ସାଙ୍ଗ ଜଣ ଅଛନ୍ତି ବେଙ୍ଗାଲୋରରେ। ସେିଏ କହୁଥିଲେ ଯଦି କରିବ କାହିଁକିନା ମୋର ତ ଏଇଛୁଙ୍କା ଗ୍ରାଜୁଏସନ ସରିନି। ତ ସେଥିପାଇଁ କରିପାରିବି ନାହିଁ କହୁଥିଲେ ବେଙ୍ଗାଲୁରୁରେ ଏ ଆଇ ଆସିଗଲାଣି। ଆଉ ସାର୍ ମାନେ ବହୁତ ଏକ୍ସଟ୍ରା କମ ପ୍ରାଇସରେ ପଢୁଛନ୍ତି ଯେହତୁ ଛୁଆ ମାନେ ଜାଣିନାହାନ୍ତି ଏଇ କୋସଟା କଣ ସାର୍ ମାନେ କମ ରେଟ ପକେଇଚନ୍ତି ଯଦି ତମେ କହିବ ତାହେଲେ ମୁଁ ତମକୁ ଭର୍ତ୍ତି କରା କରା କରି ଦେବି। କମ ପଇସା ଭିତରେ। ଆଉ ବହୁତ ଭଲ ଜାଗା ଅଛି ଆଉ ଖାଇବା ରହିବା ସେଇଟା ତମକୁ ଦେଖିତବ ସେଠି ଏଇ କୋର୍ସ ଏଇ ଛୁଆ ଆପଣଙ୍କୁ ପଡ଼ିବ ସତୁରି ହଜାର ଟଙ୍କା ସେ କହୁଥିଲେ। ବହୁତ କମ ପଇସା ନଉଛନ୍ ଏ ଆଇ କର୍ସ ଦେଖିବେ ଆଗାମୀ ଟାଇମର ତିରିଶି ହଜାର ପଇଁତିରିଶି ହଜାର ହେଇଯିବ ଏଠ ସେ ବହୁତ ସତର ହଜାର ଟଙ୍କା ବହୁତ କମ ର କହିଛନ୍ତି ମୁଁ ବି ଜଣେ। ତାପରେ ଆପଣ ରହିବା ଖାଇବା ସେଟା ଆପଣଙ୍କର।
ଆଛା ଠିକ୍ ଅଛି ଆପଣ ଯାହା କହୁଛନ୍ତି ମୁଁ ଏବେ ବୁଝିପାରୁଛି। ଆଛା ଠିକ୍ ଅଛି ତୁମେ ବି ମୋ ସାଙ୍ଗରେ ଟିକେ ପଢିଆ ପଢ ମୋ ସାଙ୍ଗର ମୁଁ କେନା ଏ ଏକେଲା ଗୋଟେ ଯିବି ସେତେ ଦୂର ଜାଗାର ଟିକେ ତୁମେ ବି ଆସିକି ମୋ ସାଙ୍ଗର ପଢିପାରିବ କି?
ପଢି ତ ପାରିମି ଏଗୁଡା ଆମର ଟାର୍ଗେଟ ସ୍ପିଟ୍ କଥା ହେଲା। ଯୋଉ ବର୍ଷ ସିଏ ଯାଉଛି ମୁଁ ଯାଇପାରୁନି। ମାନେ ମୋ ଭାଇ ମତେ ବହୁତ ଡାକିଲେଣି ଯେ ତୁମେ ଆସିକି ପଢ ଏଇ ବର୍ଷଟା ଆଗୁକୁ ବହୁତ ଭଲ ଅପରଚୁନିଟି ମିଳିବ ଅ ବହୁତ ଭଲ କମ୍ପାନୀରେ ବି ତମେ ଯାଇପାରିବ ଯେହେ ତୁ ଆଗାମୀ ଏ ଦିନରେ ଏଇଟା ଆପଣଙ୍କର ମାର୍କେଟରେ ସେତେବେଳେ ଏଇ ଥିବ ଏଇ ରହିଲା ମା ର୍କେଟରେ ଆପଣଙ୍କର ଯେତେ ସବୁ କାମ ଏଇ ଦ୍ଵାରା ହବ। ଏହା ଦ୍ଵାରା ବହୁତ ଲୋକ ଆପଣଙ୍କୁ ଡାକିବେ।
ଆଛା ନିଶ୍ଚିତ ଆଜ୍ଞା ମୁଁ ଏବେ ବୁଝିପାରୁଛି ପୁରା ଆପଣଙ୍କ କଥା ଠିକ୍ ଅଛି। ଛି ଆପଣଙ୍କ ସେ କୋର୍ସଟା କେଇଠି ଅଛି ଏବଂ କେ ଜାଗାରେ ଆଉ ତାର ସାର୍ ଙ୍କ ଟିକେ ନମ୍ବର ମ ତେ ପଠେଇ ଦିଅନ୍ତୁ ମୁଁ ତାଙ୍କ ସାଙ୍ଗରେ ଡିଟେଲ ଟିକେ କଥା କହିନିଏ ତାପରେ ମୁଁ ଟିକେ ଯୋଗ ଯୋଗ କର ତେ ଯିବି ଆଉ।
ନିହାତି ନିହାତି ଯୋଗାଯୋଗ କର। ଯୋଗାଯୋଗ ଯେତେ କରିବ ସେତେ ଭଲ ହବ କାଇନା ତୁମକୁ ହଉଛି ଆପଣ ଯୋଗାଯୋଗ କଲେ ଜାଣିପାରିବେ ସାର୍ ଙ୍କ ସାଙ୍ଗରେ ଥରେ ଆପଣ ମିଶନ୍ତୁ ସାର୍ ଙ୍କୁ କହିବେ ଯେ ରାଜେଶ୍ ଭାଇ କହିଥିଲେ ଯେ ସାର୍ ଆପଣ ତାକୁ କହିଦେବେ ଏବଂ ମୁଁ କହିିଥିଲି ତାଙ୍କୁ ଆଉ ଯଦି ଆପଣ ଯିବେ ଆଉ କହିବେ ସେ ଆଉ ଆପଣ ଯେଦି ଯିବେ ଟ୍ରେନ୍ ଟିକଟ ହେକା ଆଁ କାଟି ପାରିବେ ତ ଆମ ସେ ଭାଇ ବି କାଟିଦିଅ ମାନେ
ନାଁ ସେ ଭାଇ କାଟି ଦିଅନ୍ତି।
ଯଦି କହିବେ ସେ ତାହେଲେ କାଟିଦେବେ। କାଟିଦେବେ ପେମେଣ୍ଟଟା ଆପଣ ତାଙ୍କୁ କରିଦେବେ ଆଉ।
ଠିକ୍ ଅଛି ଆପଣ ଏତେ ଯୋଗାଯୋଗ କରିବା ପାଇଁ ଧନ୍ୟବାଦ ଏବଂ ଏତେ ଦିନ ପରେ ମୁଁ ଆପଣଙ୍କୁ ଫୋନ୍ କଲି ଯାହା ହଉ ଏତେ ଦିନ ପରେ ଗୋଟେ ସାଙ୍ଗ ସାଙ୍ଗରେ କଥା କହିଲି ଆପଣ ସବୁବେଳେ ଭଲରେ ରୁହନ୍ତୁ ଜୟ ଜଗନ୍ନାଥ ଆପଣଙ୍କର ସବୁବେଳେ ମଙ୍ଗଳ ଚାହାଁନ୍ତୁ ଆଜ୍ଞା ରଖୁଛି ଆଜ୍ଞା।
ଆଜ୍ଞା ଆଜ୍ଞା ଆଗୁଆ ଆଉ କଣ କହୁଥିଲି କି ଆପଣ ଯେତେବେଳେ କଲ୍ କରିବେ ତା ତାଙ୍କୁ ତା ଆଗୁରୁ ମ ମତେ ଟିକେ କଲ୍ କରିଦେବେ ମୁଁ ତାଙ୍କୁ ଆଗେ ପଚାରିଦେବି ସେ ଫ୍ରି ଅଛନ୍ତି କି ନାଇଁ ଡାଇରେକ୍ଟ୍ କଲ୍ କରିବେନି କାଇନା ସେ ରାଗି ଯାନ୍ ହ
ନିଶ୍ଚିତ ଆଜ୍ଞା ନିଶ୍ଚିତ ଆଜ୍ଞା ରହୁଛି ଆଜ୍ଞା।
ଠିକ୍ ଅଛି ଠିକ୍ ଅଛି।